ଭଏସ କ୍ଲିୟର ଆସୁଛି ଭାଇ, ଭଏସ କ୍ଲିୟର ଆସୁଚି? କଣ କରୁଥିଲେ କଣ?
କିଛି ନାାଇଁ ଭାଇ ଜଷ୍ଟ ଫ୍ରେଶ ହେଇ ଆଇଲି ଜିମ୍ ରୁ ଆଉ।
ଓହୋ ଜିମ୍ ଯାଇଥିଲେ।
ଆଜ୍ଞା। ମୁଁ ସେଇ ଯୋଗୁରୁ ତ କହିଲି ମାନେ ପ-ଖାଇ ସେ ଖାଇ ମାନେ ସେମତି ମାନେ ଆସିକି ଟୋଟାଲି ଖାଇଲି ଖାଇକି ତ ତୋମକୁ ତ ଫୋନ କଲି ଆଉ। ତୋମେ ତେ ଫୋନ୍ କଲ।
ହୁଁ ହୁ। ଗରମ କେମିତି କଣ ହେଉଛି ଆପଣ ମୁଁ ଏଇ ଖାଇକିନାହିଁ ବାଲକୁନିରେ ବସିଥିଲି ଆଉ।
ଆଚ୍ଛା ଆଛା କଣ ଖାଇଛ?
ଏ ଭାତ ଡାଲି ପୋଟଳ ଆଳୁ ଭଜା ତରକାରୀ ଦିଅ ଆପଣ?
ମୁଁ ଭାଇ ପଖାଳ ବାଡ଼ି ଦେଇଛି ଆଉ।
ଖ ଗରମ ତ ବହୁତ ରେଟରେ ହହୁଛି।
ହଁ ସେଇଟା ସେଇ ସବୁ ତ କଥା ପଖାଳ ବେଷ୍ଟ। ସେଥିାଇ ଗରମରେ ଭାଇ ନୁ ବେଶୀ ହେଭି ଆଁ
ଆପଣ ଗରମ ସେପଟେ କେମିତି କଣ ହଉଛି?
ଗରମ ଗରମ ଭାଇ ମୁଣିି ଦେଖିଥିଲି ଆମର ଇଆଡେ କେତେ କହିଲ ଏକଚାଳିଶ ଭଳିଆ ସଇଁତିରିଶହେ ସଇଁତିରିଶ ଏକଚାଳିଶ ଏମିତି ରହୁଛି।
ଓହୋ। ହଁ ଏପଟେ ତ ସେ ଏକଚାଳିଶ ବେଳେ ରହୁଛି ହଁ। ଚାଳିଶ ଭଳିଆ ରହୁଛି। କିନ୍ତୁ ଗୋଳୁ ଗୋଳି ବହୁତ ହଉଛ ହ୍ୟୁମିଡିଟିର ଆଉ।
ଯିବା ଗଟା ଟିକେ ଭଲ ଥିଲା। ଆଜି ପାଉରେ ଟିକେ ଆଜି ଟିକେ ଗରମ ନାଇଁ ଆଜି ନାଇଁ ଆଜି ଆଗ ଟିକେ ଭଲ ଥିଲା ମାନେ ଶୀତଳ ଟିକେ ବର ଥିଲା କିନ୍ତୁ ଗୁଡ଼ୁ ଟିକେ ହଉଥିଲା ଆଉ।
ଓହୋ କ୍ୟାପିଟାଲରେ ରହୁଛନ୍ତି କି?
ଆଜ୍ଞା।
ଅ ମୁଁ ବି ସେ କ୍ୟାପିଟାଲରେ ରହୁଛି ଯେ
କ୍ୟାପିଟାଲ କିନ୍ତୁ ଗୋଟେ ଗୋଟେ ର ଟରିଷ୍ଟ ଆ
ହଁ ସେିଲ ତ ଗୋଟେ ଟରିଷ୍ଟ। ମୁଁ କହିଲି କି ଯୋଉ ଆପଣଙ୍କ ଏବେ କେମତି କଣ ଶିକ୍ଷା ବ୍ୟବସ୍ ଅଛି ଆଗରୁ କେମତି କଣ ଥିଲା ଆପଣ ପଢିଲା ବଳେ
ଭାଇ ଏଇଟା ବହୁତ ଟଫ୍ କଥା ଏଇଟା କହିଥିଲ ଭାଇ କଣ କହିବି ମାନେ ମୁଁ ନିଜେ ଆସ ଗୋଟେୁଡଣ୍ଟ ମୁଁ କହୁଛିୁ। ମାନେ ଆଗଗକା ଆଗ ବଳେ ବହୁତ ଭଲ ଥିଲା ଭାଇ ଗୋଟେ ପ୍ରକାର କହିଲା ଆମେ କଣ ଚଘଡ଼ିରେ ପାଠ ପଢ଼ୁଥିଲୁ। ବ୍ଲକବୋର୍ଡର ବାାର୍ତ୍ତା ପଥିଲ। ବହିରୁ ପାଠ ପଢ଼ଥିଲଥିଲେ ନିଜସ୍ୱଵ ମାନେ ଟିଚର୍ ହେଲା ଯେ ଶିକ୍ଷକ ଆମର ସେ ନିଜ ହେଲା କଣ ବାଡ଼ି ରୁ ହେଲା ଆମ ଶିକ୍ଷକ ୁଥିଲା ନିଜେ ମାନେ ଚାର ଉପରେ ବସିକି ଆମ ନିଜସ୍ୱ ଆମ ପା ପଢୁଥିଲେ ମାନେ ବାଡ଼ିରେଥିଲ ଦେଖ ଯେ ଏଇଟା ହେଲା ଅମକ ଅମକ ବହି ହେଲା ହେଲାାନେ ଯାହା ବି ମିନି ହେଇଗଲା ଆଗ କାଳ କଥା ଅଛି।
ହଁବୋର
ଏବେକାରାର କ ଦେଖ ଦେଖ ଭାଇ କେତେ ହେଲା ମାନେ କେତେ ପ୍ରକାର ଯୋଜନା କେତେ ପ୍ରକାର କଣ କେତେ ମାନେ ଫ୍ୟୁଚର ମାନେ ଜେନେରେସନ୍ଟା ବହୁତ ଆଗକୁ ପଡ଼ିଲାଣି ଆଉ ଏବେ ଆଉ ସବବେଳେ ଖୋଜିଲା ମିଳିବ ମିଳିବନି ଏବେ ଦେଖ କଣ? ବେ ସ୍ମାର୍ ମାନେ ସ୍ମାର୍ଟ୍ ସ୍କୁଲ ହେଇଗଲାଣି ଚାରଆଡ ସ୍ମାର୍ଟ କଲେେଜ ଲାଣି କଣ ନା?
ଏବେ ଯୋଉ ଆମ ସରକାର ମାଡ଼ଟା ଉଠେଇ ଦେଇଚ୍ଛି ଏଇ ଯୋଉ ସକାର ଏବେ ମାଡ଼ଟା ଉଠାଇଛି ଆପଙ୍କୁ ଏଇଟା କେତେ ଦୂର ଠିକ୍ ଲାଗୁଛି। ଏଇ ଏବେ ଆମର ମାଡଟା ଉଠି ଯାଇଛି। କୁଲରୁ ଏଇଟା ଆପଣଙ୍କୁ ଠିକ ଲାଗୁଛି ନା ଭୁଲ ଲାଗୁଛି?
ନାଇଁ ନାଇଁ ଭାଇ ଏଇଟା ଗୋଟେ ପ୍ରକାର ଠିକ ବି ଆମେ କହିପାରିବା ଗୋଟେ ପ୍ରକାର ଭୁଲ ବି ଆମେ କହିପାରିବା କଣ ପାଇଁ ନା ଦେଖ ଭାଇ ଗୋଟେ ଗୋଟେ ଶିକ୍ଷକ ମା ମାନେ କହିବା ଯଦି ମାନେ ଭଲରେ ବି ପାଠ ପଢ଼ିକି ଉନ୍ନତି କରିପାରିବେ ପ୍ଲସ୍ ଖରାପରେ ବି ପାଠ ପଢ଼ିକି ଉନ୍ନତି କରିପାରିବେ। ମାନ ଗୋଟେ ଶିକ୍ଷକ ହେଲା ଗୋଟେ ଛାତ୍ର ସେ କେମତି ନା ଗୋଟେ ଗୋଟେ ଛାତ୍ର ଦେ ଦେଖି ହ ସୁ ହଉଥିବ କି ଫାଜିଲ କି କଣ ଯାହା ଛତ ମ ଯହା ବି ହଉଥିବ। ତ କଣ? ତାକୁ ଗୋଟେ କିଏ ତାକୁ ସବୁ ତା କିଏ ତ ଶିକ୍ଷକ ଆଣିପାରିବ ନା।
ହୁଁ ଏ ନ ଡର ନ ରହିଲେ ପିଲା ପାଠ ପଢିବେନି ଡର ନ ରହିଲେ ପିଲା କେବେ ପାଠ ପଢିବେନି।
କଣ ପାଇଁ କରନ୍ତି ଯାହା କରନ୍ତୁ? ମାଡ଼ ବି ସାର ଆ ମ ପିଲା କୂଳ ଲଗେଇ ତ ସେଇ କୂଳକୁୁ ଲଗେଇବାକୁ ଗଲେ କିଛି କିଛି ଗୋଟେ କରିବାକୁ ପଡନାଇ ହଁ କି ନା ଆଗ କାଳେ
ମାଡ଼ଟା କିନ୍ତୁ ଏବେ ଟିଚର୍ ଆଗରୁ ଯେଉଁ ସାର୍ ମାନେ ବାଡୋଉଥିଲେ ବେଶୀ ସେ ପିଲା ଏତେ ଜୋର ତୋ ପିଲାଙ୍କୁ ଏମିତି ବାଡୋଉ ଥିଲେ କି ପିଲା ଡରରେ ଆଉ ସ୍କୁଲ ବି ଯାଉନଥିଲେ।
ସେଇଆା ପାଠ ହେଲା କରିବାକୁ ଭୟ କରୁଥିଲେ।
ଏଇଟା ସ୍କୁଲ ବହୁ ଯେହେତୁ ବହୁତ କିଛି ପିଲା ଅଳ୍ପ କିଛି ପିଲା। ସ୍କୁଲ ଯାଉଥିଲେ କିନ୍ତୁ ବହୁତ ପିଲା ସ୍କୁଲ ଯାଉନଥିଲେ ସେଥିପାଇଁ କାରଣରୁ ମାଡ଼ଟା ବନ୍ଦ କରିଦେଲେ ଆଉ।
ସେଇଆା ଏବେ ଦେଖୁନାହାନ୍ତି ଏବେ ଏବେ ବା ଗୋଟେ ପ୍ରକାର ଭାଇ ହେଇଗଲା। କବେକା ଶଥା କକା ହେଇଗଲା କଣମଇଟେ
ହଁ
ଏ ସେଭେଣ୍ଟିାଇଭ ପରସେଣ୍୍ ଉପ ନ ରହିଲ ପିଲାକୁ ଆେ ପାସ୍ କରିପାରିବ ନାହି କି ଆମେ ତ କଣ ମାନେ ହେଇପାରିବନ। ସଠିକ କଥା ନ ନାଇଁ ଭାଇ ଆଗ କଳେ କଣ ସେମିତିଆ ଥିଲା।
ନା ସେମିତି ନଥିଲା ପିଲା ମନ ଇଛା ଯାଉଥିଲେ।
ପିଲା ମନ ଇ୍ଛା ଯାଉଥିଲେ ପିଲା ମନ ଇଛା ଯାଉଥିଲେ ସେଇଆ ପିଲା ମନ ଇଚ୍ଛା । ଯାଉଥିଲେ। କ୍ଲାସ ହଉ ନ ହଉ ପିଲା କିନ୍ତୁ ଯାଉଛନ୍ତି ଏବେ ହେଲା ଏବେକା କହୁଛ ଏବେକା ଭାଇ ସେବେକା ବହୁତ ଜେନେରେସନ ଗ୍ୟାପ ହେଇଗଲାଣି ଆମ ପାଖରେ ବହୁତ ଆମେ ବହୁତ କିଛି ଶିକ୍ଷା ପାଇଲେ ବି ପ୍ଲସ ଆମେ ବହୁତ କିଛି ଦେଖିଲେ ବି ଆମର ନିଜର ଉପରକୁ ଗଲେ ଉପରକୁ ଯିବାକୁ ଦେଖିଲେ ବି ତଳକୁ ଖସେଇକି ଦେଖିଲୁ ବହୁତ ଚେଞ୍ଜେସ୍ ହୋଇ ଆସିଗଲାଣି ମାନେ ଏବେ ଆଗକାଳେ କଣ କହୁଥିଲୁ ନା ଏବେ ଆଗକାଳେ କଣ ବାଡ଼ିରୁ ହେଲା ମୁ ପାଠ ପଢୁଥିଲ ବୋର୍ଡରେ ଏବେ ଦେଖ ସ୍ମାର୍ଟ ହେଲା ସ୍ମାର୍ଟ ସ୍କୁଲ ହେଗଲାଣି ଏ ଚାରିଆଡେ ହେଲା ସ୍ମାର୍ଟ ଟିଭି ଲଗଲା। ଖାଲି ଗୋଟେ ଟିପିଲାନେ ପାଠା ଚାଲିଲା ସେଷେଇରେ ଚାଥିବର ଖାଲି ତା ଖା କଣ ଶିକ୍ଷକ ମାନେ ଗୋଟେ ଶିକ୍ଷକ କଣ ନା ଖା କରି ତାଙ୍କୁ ପାଠ ପଢୁ। କିନ୍ତୁ ଏବେକା ସେବେକାର ଯଦି ଗୋଟେ ଗୋଟେ ଷ୍ଟୁଡେଣ୍ଟ ଯଦି ଏତେ ଉନ୍ନତି କରୁଥିଲା ଏବେ କରିପାରୁଛି କି?
ନାଁ ଏବେ ଏବେ ତ ଖରାପ ହେଇଗଲାଣି ଫୋନ ମୋବାଇଲ। ସମସ୍ତେ ଏବେ ଛୋଟଛା ଫୋନ ଧରି ୟୁଜ କରୁଛନ୍ତି।
ହୁଁ ଭାଇ ପଞ୍ଚମ ଶ୍ରେଣୀ ପିଲା ଫୋନ୍ ଧରିଲେଣିି।
ହଁ ଏବେ ତ ଛୁଆ ଜନ୍ମ ହଉନାହାନ୍ତି ଘରେ ଫୋନ୍ ଦେଇ ଦଉଛନ୍ତି ଘରେ
ଛୁଆ ଜନ୍ମ ନହ ଛୁଆ ଜନ୍ମ ହଉନି ସେ ପିଲା ବର୍ଷକର ହେଇଥିବ।
ପୁଅ ନ ପୁଅ ମୋ ପୁଅ କୁଅ ନ ଦେଖିଲେ ଖାଉନି ହଁ।
ଫୋନ ନ ଦେଖିଲେ କିଛି କରିବ ଗୋଟେ ପିଲାକୁ ଗୋଟେ ପିଲାକୁ ଗୋଟେ ଛୁଆ ମୋର ଏକ୍ସପିରିଏନ୍ସ କରିକି ଗୋଟେ କଥା କହିବି ମୁଁ ନିଜେ ଦେଖିଛି। ଆ ଭାଇ କମତି ନା ଆମ କୁଡା କଥା। କଥା କହୁ ଯଦି ଆମକୁ ଭାଇ ଆମ ନ ଆଇ ମା କାହାଣୀ। ଜନ ନାମ ଗପ ଦେଖିକି ଆମକୁ କଣ ଖୁଆଉଥିଲେ? ଆମ ଗୋଟେ ଜମା ନଥିଲା ଆମେ ଜମା ନଥିଲା ହେଲା ତାରା ନାମ ତାରା ନାମ ଧନ ମ
ଶୁଣଉଥିଲା ଆମକୁ ଗପ କୁହା ଶୁଣେଇକିନା ଗ କୁହାଉଥିଲେ।
ଖୁଆଉଥିଲେ ଏବେ ୟୁଟ୍ୟୁବ ଗୋଟେ ଲଗେଇଦେଲେ। ପିଲା ଖାଉ ନ ଖାଉ କିନ୍ତୁ ସେ ଦେଖିବୁ ସେ କିନ୍ତୁ ତାର ଏକ୍ସପିରିଏନ୍ସ ତ କଣ ଗୋଟେ ପ୍ରକାର ଇଣ୍ଟରେଷ୍ଟ ହେବ ନାହିଁ ହଉ ଏପଟେ ଚାଲିଛି ସେପଟେ ଖାଇବି। ହଉ ଖାଲି ତ ପାଟିରେ ଚୋବେଆର ଅଛି। ନା ଜିନିଷଟାକୁ ଆଖି ତ ଗୋଟେ ଗୋଟେ ଫୋକସ ରହିଲା ନା। ଯେ ଆମ ବେଳେ କଣ ଆମ ବେଳେ। କଣ ଆମେ ଟୋଟାଲି ଟୋଟାଲି ଜଗତ ସୌରମଣ୍ଡଳ ଆମେ ଟୋଟାଲି ବୁଲି ବୁଲି ବୁଲି ଆମେ ଖାଇ ଖାଇ ଆମେ ଆସଛୁ। ଶିକ୍ଷକ ପୁରା ଶିକ୍ଷା ପୁରା ଜାଣି ଜାଣି। ଜାୁ ନା ଏଇା ଜହ୍ନ ଏଇଟା ହଉଛି ତାରା। ହଁ କି ନାଇଁ ଭାଇ ସେଇ ଖହ ଆମେ ଏମତି ହେଲା ଖସି ଭୁଲାଉଛି ଏବେ ଆଉ ନାହିଁ ସେ ବେଳ। ହେଲା ମାନେ ଏବେକା ଜେନରେସନ ଫାମିଲ ସେଇଆ। ଏବେ ଜେନେରେସନ। ଫ୍ୟାମିଲିର ଗୋଟେ ପ୍ୟାରେଣ୍ଟସ୍ ଆସେ ଗୋଟେ ତାର ଯଦି କିଏ ଜେପ ଜେ ଥିବ ସେ ବି ତାଙ୍କୁ କହିବା କଥା ତାରିଲ ପିଲାଙ୍କୁ କି ଯେ ମଁମାନେ ନୂଆ ନୂଆ ଯେ ବା ହେଇଛି ତାଙ୍କ ଛୁଆ ପିଲାଙ୍କୁ କହିବା କଥା ଯୋନ ଯା ହେଲେ ସେମାନେ ଛୁଆ ପିଲା କରିବେ ନେ ତ ତାଙ୍କୁ ମାନେ ଆଟଲିଷ୍ଟ ଗୋଟେ ଶିକ୍ଷା ଦେବା କଥା ନାଇଁ ତଙ୍କମ ପିଲା ପିଲା ଜନ୍ମ ହେଲେ ତାଙ୍କୁ କେବେ ଫୋନ ଆଟା କେବେ। ଦେବନୁମାନ ହେଲା କାହିଁକ ନାନା ଗୋଟେ ପିଲା ଫୋନରୁୁ ହ ଏଥିରୁ ଖରାପ ହୁଏ ହେଲା। ମାନେ ଗୋଟେ ଫୋନ ହିଁ ଜାଣିଥାଏ। ତା ମାଲିକ କଣ ଦେଖୁଛି?
କନ ହଁ ଠିକ କଥା।
ଖାଉଛି କଣ ନାଇଁ କେଉଁଥିରେ? ନଉଛି ହେଲା କାହିଁ ଗୋଟେ ଏ ଫୋନ୍ ହିଁ ଜାଣିଥିବ ମାନେ ତାର ଚତା ମାଲିକ କଣ କରୁଛି କେତେ ଘଣ୍ଟା ଛ କଡେ ଯାଉଛେ? କାରଣ ତା ହାତରେ ସଦାବେଳେ କଣ ଥାଏ କଣ ଥାଏ ନା ନାଇ? ଏବେକା ଦେଖିଦିଅ କଫୋନ୍ ଥାଏ। ହେଲା ସେଥିପାଇଁ ବହୁଝ ଗୋ ପୁରୁଣା କାଳେ ଜେନେରେସନର ବାପା ମା ଆଟଲିଷ୍ଟ ତାଙ୍କ ପିଲା ସଙ୍ଗୁ ଏତିକି ତମେ ବଡ ହେଲା ପରେମେ ଯାହା ସା ହେଲେ ବି ତ ପିଲା ସଙ୍ଗ ବି ଫୋନ ଧରଇବନ କାହିଁକି ନା ଗୋଟେ ପିଲଛିଲା ଗୋଟେ ଛଆଟା ହିଁ ଫୋ ଥ୍ରୁ ହି ଖରାପୁଏ କାହିଁକି ତାର ସେ ଯୋଉ ରେଡିଓସନାହା ବି ହେଲା। ଏଟା ସତ କଥା ପିଲାମାନେ ପଛେ ଖରାପ ହାବନି ଦୁଇ ଗୋଟ ଭଏ ଗଟା ସତ କଥା କାଁ ସେ ଆଖିରେ ହିଁ ରେଡିଏସନ ଆରେ ଯୋଉ ରେଡିଏସନା ପଡେ ସେ ଯୋଉ ଗୋଟେ ଜିନଷ ଯଦ ଦେଖିଲ ବାରମ୍ବାର କି ସେ ସେଇଥିରେ ଆଡିଟେଡ୍ ହେଇଯିବ। ମୁଁ ୟୁଟ୍ୟୁବ ଦେଖୁଛି। ମୁଁ ୟୁ୍ଟୁବ ଦେଖୁଛି। ଯାହା ବି ହେଇଗଲା ମୁଁ ସେଇଥିରେ ହେଲେ ଦେଖୁଛି ହଁ ଇଣ୍ଟରେଷ୍ଟ ଲାଗିଲା ହଁ ମୁ ଦେଖିବି ମୁଁ ଏଇଡ଼ା ନ ଦେଖିଲେ ଖାଇବିନି ମୁଁ ଏଡ଼ା ନ ଦେଖିଲେ ଶୋଇବ। ବାସ ସେମିତି ଭାଇ ବହୁତ ଜେନେରେସନ୍ ଗ୍ୟାପ୍ ବହୁତ ବି ଚେଞ୍ଜ ହେଇସରିଲାଣି ମୋ ଆଖି ଆଗରେ ସବୁ ଚେଞ୍ଜ ହଉଥିବାର ମୁଁ ନିଜେ ଦେଖିଛି। ସେ ଅବାଗ ଅଛି କଣ ମୁଁ ଦେଖିଅଛି। ଆଜ୍ଞା।
ହଁ ସତ କଥା ମୁଁ ତ ମୁଁ ତ ଦେଖିଛି ମୋ ଭଉଣୀର ପୁଅ ଗୋଟେ ଝିଅ ଗୋଟେ ହେଇଥିଲା ସେ ଯୋଉ ଆମର ୟୁଟ୍ୟୁବରେ ରାନୁଲୋ ରାନୁ ଗୀତ ଗୋଟେ ନୁହେଁ ସେ ଗୀତ ନ ଶୁଣିଲେ ସେ ଖାଉନଥିଲା ଚାରି ବର୍ଷ ପର୍ଯ୍ୟନ୍ତ ସେ ଗୀତ ଶୁଣି ଶୁଣି ଶୁଣି ଥିବ ତାକୁ ଖାଇବ ଆରେ ଇଏ କିଏ ଅଭ୍ୟାସ
ସେଇ କଥା ହଉଛ ଏବେ ତା ଜେନେରେସନ ର ପିଲା ବାପା ମାଙ୍କୁ କହିବା କଥା
ନାାଇଁ ଏବେ ସେ ଗୀତ ଏବେ ସେମତି ସବୁବେଳେ ଫୋନ ଚଲଉଛି। ବୋଉ ନ ଦେେଖିଲେ ଆଉ ଜମା ଖାଉନି। ବାସ
ସେଇ ଏବେକା ଜେନେରେସନର ବାପା ମାଆଙ୍କୁ ଏଇ କଥା କହିବା ଦରକାର ଏବେଳିକା ଜେନେସନର ବାପାଙ୍କୁ ଏଇ କଥା କହିବା ଦରକାର ଯେ ତମେ ମ ଛୁଆଙ୍କୁ ନଷ୍ଟ ମାନେ ଭୁଲ ବାଟୁ ଆଣନି ଗୋଟେ ଫୋନ ଯେତେ ଭଲ ବି ହେଇଥାଏ ସେତେ ଖରାପ ବି ହେଇଥାଏ
ଦୁନିଆ ବା ଦେଖା ଶେଖା ହେଇଗଲାଣି
ଗୋଟେ ଫୋନ୍ ଯାହା ନଲେଜ ଦିଏ ଗୋଟେ ସାମାନ୍ୟ ବହି ବି ସେତିକି ନଲେଜ ଦେଲା ମାନେ ଦେଇପାରୁନଥିବ କାହିଁକିନା ଗୋଟେ ଫୋନଲା ବହୁତ ଡିପ୍ଲି ପଢ଼ା ଏଇଟା ସତ କଥା ମୁଁ ବି ମାନୁଛି ଗୋଟ କଥା କାହିଁକିନା ଗୋଟେ ଫୋନ୍ ଗୋଟେ ବହି ବହୁତ ବଡ଼ ଡେଫିନେସନ୍ ଦେଇଥାିଏ ଯଉଟାକି ଆମ ଦ୍ୱାରା ହୁଏନି ତାକୁ ଛୋଟ କରେ କିିଏ ଫୋନ୍ କରେ ବହୁତ ବିଭିନ୍ନ ପ୍ରକାର ମାନେ ବ ଆଇ ଜମିିନ ଆ ବହୁଧୁଛି ଭଲା ଆଲା ମାନେ ଏଟା
ଧନ୍ୟବାଦ ଧନ୍ୟବାଦ ଭାଇ
ହେଇ ଗଲା ଥ୍ୟାଙ୍କୟୁ ଥ୍ୟାଙ୍କୟୁ ହଁ ହଁ